ହ୍ୟାଲୋ।
ମୋ କଥା ଶୁବା ଯାଉଚି
ହୁଁ ମୋର ଥଣ୍ଡା ହେଇଯାଇଛି ମୋ ଦିନ ସାରା କିଛି ପାଠ ବି ପଢି ପାରୁନି ସେଇଥିପାଇଁ ଏବେ ଆସିକି ତମ ସାଙ୍ଗେ ପରେ ବହିପୁତ୍ର ଧରିକି ବସିବି ମୁଁ ଗୋଟେ କଥା ହେଇଯିବ ଆ ତାପରେ ପାଠ ପଢିବି
ମାନେ ତୁ ଆଉ କିଛି ଷ୍ଟାର୍ଟ କରିନୁ।
କିଛି ନାହିଁ ମୋର ଥଣ୍ଡା ପ୍ରବଳ ମୁଁ କିଛି କଥା କହିପାରୁନି ଠିକ୍ ସେ
ଆଚ୍ଛା ଏଇନା ପଢି ପାରିବୁ ଏତେ ଏତେ ଅଛି ନା ଇମ୍ପୋର୍ଟାଣ୍ଟ ଯା ଯେତିକି ଦିଆଯାଇଛି ସେତିକି ପଢିକି ଯିବୁ।
ତେଣୁ ମୁଁ ସ କଥା କହିଲା ବେଳକୁ ମୋର ଏତେ ଜୋରେ ଖାସ ହଉଛି ଦିନ ସାରା ଖାସୁଚି।
ନା ନା। ମୁଁ କହିଲି କି ଯେତିକି ଇମ୍ପୋଟାଣ୍ଟ ଦିଆଛି ସେତିକି ପଢିକି ଯିବୁ ନା ଆଉ ବି କିଛି ଏକ୍ସଟ୍ରା ପଢିବୁ।
ଏକ୍ସଟ୍ରା କଣ ଇମ୍ପୋଟାଣ୍ଟ ଦେଇଛି ମୁ ପଢି ଦେଇଛି ସବୁ।
ଓହୋ ପଢି ଦେଇଛୁ ମନେ ରହିଯାଇଛି।
ହଁ ତା ଯୋଉ ଲଙ୍କକୋଶ୍ଚିନ ଦେଇଥିଲା ଡାଙ୍ଗା ଚରମ ଆଉ ଯୋଉ ସବୁ ଥିଲା। ମୁଁ ପଢି ଦେଇଛି।
ଆଛା ଆଉ କିଛି ନାହିଁ ତାହେଲେ।
ମୁଁ ଦିଦିନୀ ହେଲାଣି କେବଳ ସେଇଟାଆକୁ ପଢୁ ଛି ବସିକି?
ହଉ ଏବେ କଣ ପଢୁ ଚୁ?
ଅଲଗା ଜିନିଷ କଣ ସବୁ ଅଛି ସେଗୁଡା ଦେଖୁଥିଲି।
ଆଛା ଯା ହଉ ସେତିକି ସଇଲାଣି ଆଉ ଆମର ତ ସେତିକି ବି ସରିନି।
ତୁ କେ ତୁ କଣ ଷ୍ଟାର୍ଟ କରିନୁ।
ମୁଁ ଏବେ ଷ୍ଟାଟ କରୁଛି ବା
ଓହୋ ମୁଁ ଆଉ କଣ କେ ଯେ ଆଉ କଣ ଦେଖିଥାନ୍ତି ଯେ ଥଣ୍ଡା ଏତେ ଜୋର୍ ରେ ମୁଁ କିଛି କରି ହିଁ ପାରୁନି ବା ପାଠ ପଢିନି ଆଜି ଦିନ ସାରା ଜମା।
ଓ ଏଇନା ପଢିଦବୁ ତୋର କଣ ଅଛି ତ ମେମୋରି ପାୱାର୍ ବହୁତ୍ ଷ୍ଟ୍ରଙ୍ଗ୍ ଅଛି ତ ତୁ ପଢିଦବୁ।
ହୁଁ ତୋ ଠୁ କମ୍।
ହଁ। ଦେଖ ଯଉ କାଲି ସିଟିଙ୍ଗ୍ ଟା କେମିତି ପଡିବ ଯଦି ଫାଷ୍ଟ୍ ସ- ସିଟିଙ୍ଗ୍ ଭଳିଆ ପଡିଲା ତ ହଇରାଣ ଯଦି ସେଟି ଚ -ଜଗିବେ।
ଫାଷ୍ଟ୍ ଭଳିଆ ହିଁ ପଡିବ ଦେଖିବୁ।
ସେଇଭଳିଆ ତ ପଡ଼ିବ କିନ୍ତୁ ଟିଚର୍ ଅଲଗା ଆସିବା ଦରକାର୍ ଆଉ ଯଦି ସେ ମୋଟି ଆସିଲା ମାନେ ଗଲା।
ତୋ ପଛରେ ତ ଯାହଉ ଫେମିନା ଅଛି ମୋ ପଛରେ କେହି ନାହାନ୍ତି ଏଥରକ।
ତ ଆଗେରେ ତ ନବଜ୍ୟୋତି ଅଛି ନା।
ନବଜ୍ୟୋତି ଥିଲେ କଣ ହେଲା ସିଏ ଦେଖେଇବ ଜମା କିଛି ଦେଖଉନି ସିଏ।
ମତେ ସେ କହିଲା ବୋଧେ କଣ ଦେଖଉଥିଲା ମ୍ୟାମ୍ ସେ ଯଉ ଆସି ମୋଟି ଜଗିଲା ବୋଲି ଲେଖି ପାରିଲାନି।
ମୋଟି ଜଗିଲା ମାନେ ମୋଟି ତ ମାନେ ଆ-ଆମକୁ ଟାର୍ଗେଟ୍ କରିକି ଆସିକି ଜଗିଦିଏ ମ ପାଖେରେ ଯଉ ପିଲାଟା ବସିନଥିଲା ନବଜୋତି ପାଖେରେ ଯଉ ପିଲାଟା ବସ୍ ସେଟା ସିଙ୍ଗ୍ଡା ଖାଲି ହଲ୍ ଚଲ୍ -ହଲ୍ ଚଲ୍ କୁ-ମାନେ ଖାଲି ଗୁଲ୍ ଗୁଲ୍ ହଉଚି ପୁରା ଏକ୍ଜାମ୍ ସାରା ଷ୍ଟାଟିଙ୍ଗ୍ ରୁ ଏଣ୍ଡ୍ ଯାଏ। ତାପରେ ତାକୁ ମୁଁ ଡାକିଲି ଦେଖେଇବା ପାଇଁ ତାପରେ ସିଏ ସିନା ଭଲ ସେ ଦେଖେଇଲେ ମୁଁ ଲେଖିବି ସେ ସାଇଟିରେ ବସିଚି ମତେ ତ ଏକେ ରେ କାହା କଥା ଶୁଭେନି କିଏ କଣ ଗୁଣୁ ଗୁଣୁ ହେଇ କହିଦବ ମତେ କିଛି ଶୁଭିବନି। ତାପରେ କି- କିଏ ଯଦି ସାଇଟିଆ ଟିକେ ନାଖୁ ଦେଖେଇଲେ ସେଗୁଡା ମୁଁ ଜମା କିଛି କରିପାରିବିନି।
ଆଚ୍ଛା ତାହେଲେ ଏଡେ ଏଡେ ଥିରମ୍ ସୂତ୍ର ମନେ ରହିଯାଇଚି ନା ଏକ୍ଜାମ୍ ରେ କିଛିବି ଏ ଏପଟ୍ ସେପଟ୍ ହବ।
ଏକ୍ଜାମ୍ ରେ ହେଇପାରେ। ମୋର କାରଣ ଏକ୍ଜାମ୍ ଟାଇମ୍ ରେ ଟିକେ ମେମୋରି ପାୱାର୍ କମିଯାଏ ନା ମନେ ପଡନି କିଛି।
ଆଚ୍ଛା ମୋରି ଭଳିଆ ଆଉ।
ମାନେ ମୁଁ ପଢିକି ଯାଇଥିବି ସବୁ ହବ ଏକ୍ଜାମ୍ ଟାଇମ୍ ରେ କିନ୍ତୁ କଣ କେଜାଣି ମୋର କିଛି ମନେ ହିଁ ପଡିବନି କଉଟା ପରେ କଣ।
ମୋର ମନେ ପଡିବ ଅଧାଖଣ୍ଡିଆ ମନେ ପଡିବ ମାନେ ଯଦି ଫାଷ୍ଟେ ଆଡୁ ଯଦି ମନେ ପଡିବନି ଲାଷ୍ଟ ଆଡୁ ପୁରା ମନେ ଥିବ ଆଉ ଲାଷ୍ଟ୍ ଆଡୁ ମନେ ପଡିଲେ ଫାଷ୍ଟ୍ ଆଡୁ କିଛି ନଥିବ।
ଧରିତ୍ରୀ ସହିତ। ମୋର ଷ୍ଟାଟିଙ୍ଗ୍ ରୁ କଣ କହିଲୁ ମାନେ ଷ୍ଟାଟିଙ୍ଗ୍ ପଏଣ୍ଟ୍ ହିଁ କିଛି ମନେ ପଡିବନି। ତାପରେ ସବୁ ମନେ ଥିବ।
ଆଉ ସେଦିନ ମ୍ୟାଥ୍ କେମିତି ହେଲା ଯଉ ଫାଷ୍ଟ୍ ଦିନ?
ତୋର କେମିତି ହେଇଚି?
ମୋର ତ ହେଇଚି ସେଇଭଳିଆ ଆଉ ଆଟେଣ୍ଡ୍ କରିଦେଇଚି ତ ସବୁ।
ହଁ ଆଟେଣ୍ଡ୍ ତ ମୁଁ ବି କରିକି ଆସିଚି ମୁଁ ସବୁ ଆଟେଣ୍ଡ୍ କରିକି ଆସିଚି।
ତୁ ଯଉ ସେ ଯଉ ଟେଷ୍ଟ୍ ଜାଗାରେ କଣ୍ ପକେଇଚୁ? ନା ତତେ ଟେଷ୍ଟ୍ ଆସୁଥିଲା? -ଆଁ।
କଉ ଟେଷ୍ଟ୍ -କଉ ଟେଷ୍ଟ?
ଆମ- ଆମ ଯଉ ପଡିଥିଲା ପାଞ୍ଚ ମାର୍କିଆ ଟା ଯଉ। ପାଞ୍ଚ ମାର୍କ
ମୁଁ ଏଇନେ ଇଣ୍ଟରମିଡିଏ ଯଉ ଇଣ୍ଟରମିଡିଏଟ ଭ୍ୟାଲୁ ଥିଅରମ୍ ପଡିନଥିଲା ତା ଜାଗାରେ ମୁଁ କଣ ପକେଇଚି କହିଲୁ ଯଉ ଅ- କଣ ସେଟା ଗୋଟେ ବୋଲ୍ ଜାନୋ କଣ ଗୋଟେ ନଥିଲା?
ମତେ ସେଇ କୋଶ୍ଚିନ୍ ଟା ଆସୁଥିଲା କିନ୍ତୁ ଆଗ ଫାଷ୍ଟ୍ ଆଡୁ ଟିକେ ଏପଟ୍ ସେପଟ୍ ହେଇଯାଇଚି କିନ୍ତୁ ମ ଲାଷ୍ଟ ଆଡୁ ପୁରା ଠିକ୍ ଅଛି।
ନାଇଁ ମୋର କିଛି- ମାନେ ମୋର କିଛି ମନେ ପଡିଲାନି ମୁଁ ଯାହା ପଢିଥିଲି। ହେଲେ ଏମିତିରେ ବି ମୁଁ ଭଲ ସେ ପଢି ନଥିଲି ୱାନ୍ ଟା।
ଆଚ୍ଛା ମୁଁ ଆଉ ଏବେ ଏଇଟା କିନ୍ତୁ ହେଇଯାଇଚି ସବୁ।
ଏଇଟା ସେମିତିଆଉ।
ତୋର ବ ବଟନୀ, ବଟନୀ ହେଇଯାଇଛି।
କଣ?
ହ୍ୟାଲୋ ମୁଁ କହିଲି ବଟନି ହେଇଯାଇଛି?
ବଟନୀ ହଁ ସେମିତି।
ଯାହା ହଉ ତମର ବଟନି ଆମର
କଣ?
ମୁଁ କହିଲି ତମର ବଟନୀ ଆମର ଫିଜିକ୍ସ୍ ଅଲଗା ରୁମରେ ପଡିବ।
ସେଇଟା ଅଲଗା ରୁମ୍ ରେ ପଡିବ କିନ୍ତୁ ମୋର କମ୍ପୁଟର ସାଇନ୍ସରେ ମୁଁ ମାନେ ବେଶୀ କିଛି ପଢିନଥିଲି
ହୁଁ
କିନ୍ତୁ ଭଲ ଗଲା କମ୍ପ୍ୟୁଟର ସାଇନ୍ସ୍।
ଟିଚର୍ ଭଲ ପଢେଇଥିଲେ।
ଟିଚର୍ ମାନେ ମୁଁ କାହାଠୁ କିଛି ଟିପିନି କମ୍ପ୍ୟୁଟର ସାଇନ୍ସ ରେ କିଛି ମୋ ପଛରେ ବସିଥିଲା ତାକୁ ତ କିଛି ଆସୁନି।
ଆଉ ତୁ ମନକୁ ଲେଖିଦେଲୁ ସବୁ।
ମନ କୁ ମନ ଲେଖିଛି ଯା କିନ୍ତୁ ମନ କ ମନ ଲେଖିକି ବି ଯାହା ହଉ ମୋର ବ୍ୟାକ୍ ଲାଗିନି।
କେତେ କେତେ ଥିଲା କି?
କିଛିଟା କୋଶ୍ଚିନ୍ ଆନ୍ସର୍ ମୁଁ କିନ୍ତୁ ମନକୁ ମନ ଦେଇଛି।
ଆଚ୍ଛା।
ଭଲ ଆଉ ଏଇଭଳିଆ ତ। ଆଉ ଆଜି କଣ ଖାଇଛୁ?
ତୋର ଏଥିରେ ଲିଜା ସାହୁ କଣ ନେମ୍ ଆସୁଛି?
ଆସୁଛି ଆଉ ତୁ କଥା ହଉନୁ। ହ୍ୟାଲୋ
ହଁ।
ମୁଁ କହିଲି ତୁ କଥା ହ ଆଜି କଣ ଖାଇଛୁ?
ଖାଇଛି ଆଜି କଣ କେଜାଣି ଖାଇଛି ମୋର ମନେ ପଡ଼ୁନି ଠିକ ସେ ଭାତ, ଡାଲି ଯୋଉ ଭଜା ପରା।
ଆରେ।
ହଁ ମନେ ପଡ଼ିଲା ଭାତ, ଡାଲି ଓଃ ହୋ ଛୁଇଁ ଆଳୁ ଭଜା ଆଉ ଶାଗ ଆଉ
ଆରେ ଡବଲ ଭଏସ ଆରେ ଡବଲ ଭଏସ ଟିକେ ତ ଭାଇକୁ କହ ପାଟି କରିବନି।
ମୋର ମନେ ପଡୁନି ଖାଇବା କଥା ସେ ମତେ ମନେ ପକଉଛି କଣ କଣ ଖାଇଛି।
ଆଚ୍ଛା। ଟିକେ ଦେଖିବୁ କି ତା ସାଉଣ୍ଡ ଟା ଯେମିତି ନ ଆସିବ ତ ଆଉ ଆଣ୍ଟି, ଅଙ୍କଲ କଣ କରୁଛନ୍ତି।
ମମି ଘର ଓଳୋଉଚି ଆଉ ବାବା ନାହାନ୍ତି।
ଆଉ ତୋ ଭାଇ?
ମୋ ପାଖରେ ବସିଛି।
ଆଚ୍ଛା ତମ ଯୋଉ ଯୋଉଠି ରହୁଛୁ ତମ ସେଟା ନିଜ ହଁ।
ସାନ ଭାଇ ମାନେ ତ ସାନ ଭାଇ ମାନେ ତ ଖାଲି ପଛରେ ଗୋଡେଇବ ତୁ ଯୁଆଡେ ଯିବୁ ସିଏ ତୋ ପଛରେ ଗୋଡେଇ ଗୋଡେଇ ଆସିବ।
ଆଚ୍ଛା ତୁ ବଡ ତାହେଲେ।
ହଁ।
ଭ ଭଲ ଆଉ। ତୋ ଭାଇ ତୋତେ ବା ତୋ ଭାଇ ତତେ ବାଡୋଉଛି ନା ନାଇଁ।
ଡବଲ ଭାଇ ଆସିଗଲେ ବୋଲି ତତେ କୋହୁଚି ଚୁପ ହେଇକି ବସ କାଇଁ ପାଟି ଟା କରୁଛୁ। କଣ?
ମୁଁ କହିଲି ତୋ ଭାଇ ତତେ ବାଡୋଉଚି ନା ନାହିଁ।
ହଁ ବାଡ଼ିଆ ପିଟା ଶିଓର।
ଓଃ ହୋ ତାହେଲେ ତୁ ବାଡୋଉଛୁ ନା ସିଏ ତତେ ଅଧିକ ବାଡୋଉଚି।
ସିଏ ମତେ ସିଏ ମତେ ଅଧିକା।
ଆଉ ତୁ କିଛି କରିପାରୁନୁ?
ମୁଁ କଣ ବୋହୁତ ଧୀର ସ୍ତିର ମୁଁ ଜମା ବିି ମାଡ ଗୁଡି କାହା ସହ କରେନି ବେଶୀ କଥାବାର୍ତ୍ତା କିଛି କରେନି। ଆଉ ଏତେ ଶାନ୍ତ ଶିଷ୍ଟ।
ଓଃ ହୋ ଥାଉ। ସେତିକି ଥାଉ ସେତିକି ଥାଉ ସେତିକି ଥାଉ ସେତିକି ଥାଉ ଆଉ। ତୋ ଭାଇ କୋଉ କ୍ଲାସ ପାଠ ପଢୁଛି କି?
ସେ ଟେନ୍ଥ ରେ ପଢିଲାଣି।
ହଉ ଏ ବର୍ଷ ଟେନ୍ଥ ଦବ।
ହଁ ତୁ ଏଇନା ପଚାରୁଥିଲୁ ଏଇଟା ଆମ ନିଜ ଘର ନା ଭଢ଼ା ଘରଟି?
ହଁ ହଁ।
ଏଇଟା ଭଡା ଘର ଆମର ଆମର ନିଜ ଘର ଟଙ୍କ ପାଣି।
ଟଙ୍କ ପାଣି ଟଙ୍କ ପାଣି ଆଡେ ରହୁନା?
ଟଙ୍କ ପାଣି ତ ରହୁନୁ ଟିକେ ଝଗଡା ଫଗଡା ଲାଗି କିନ୍ତୁ ଟଙ୍କ ପାଣି ବୋହୁତ ସିଘ୍ର ପଳେଇବୁ।
ଓଃ ହୋ ଟଙ୍କ ପାଣି ଟା ହେଲେ ତତେ କଲେଜ ସେଠିକି ଟିକେ ପାଖ ହବ।
ହଁ ସମସ୍ତେ ସେ କଥା କହୁଥିଲେ ଟଙ୍କ ପାଣି ହେଲେ ମତେ ପାଖ ହବ ଏଇଟା ବହୁତ ଦୂର ହଉଚି।
ହୁଁ ହୁଁ। ଆଉ।
ଆମ ଗାଁ ଭୁବନେଶ୍ୱରରେ ମାନେ ଭୁବନେଶ୍ୱର ଭିତରେ ଆମ ଗାଁ ଟା ରହିିକି ବି ଆମେ ଆସିକି ଏଠି।
ହଁ ବା ଏତେ ଦୂରରେ ଯାଇକି ରହୁଚ। ଯିବାଆସିବା ବି ହଇରାଣ ନା ଆଉ ବସରେ ବସ୍ ଟା ଯାଉଚି ସେ
ଚି ନା କଣ?
ହାଁ।
ସାଇକେଲ ନେଇକି କଲେଜ ଯାଉଚ ନା କଣ?
ମୁଁ?
ହୁଁ।
ନାଇଁ ତ ମୁଁ ବସ୍ ରେ ଯାଉଚି।
ମୁଁ ତିନି ଦିଇନ ତଳେ ଗଲା ବେଳକୁ କାହା ଗୋଟେ ସାଇକଲ ନେଇକି ତୁ ଯେମିତି ଗୋଟେ ଧଳା କଲର ସାଟେ ନା କଣ ଷ୍ଟଲ ଟେ ମୁହଁରେ ବାନ୍ଧିକି ଆସୁନା? ସେମିତି ବି ଗୋଟେ ସାଇକେଲ ନେଇକି ଯାଉଥିଲା ବାଟରେ ଦେଇକି କିଏ ଧରିଛି ଦେଖାଯାଉଛି ପୁଣି ତୋରି ହାଇଟ୍ ର ପୁରା ଟେ ମୋଟାସୁଟା ହେଇକି।
ଆବେ ସିଏ ମୋ ସାଙ୍ଗ ହେଇଥିବ। ଆମରି ସ୍କୁଲ ପିଲାଟା ଦିଇ ଟା ଯାକ ଦେଖିବାକୁ ଏକା ଭଳିଆ। ଏଇଭଳିଆ ଆଉ।
ସିଏତ ସେଇଭଳିଆ ଆଉ ସିଏ ଆସିଥିଲା ସ୍କାରଙ୍କ ମୁହଁରେ ପୁରା ବାନ୍ଧିକିନା।
ହଁ। ହଁ ସେ ମୋରି ସାଙ୍ଗ ତୁ କାଲି କେତେବେଳେ ଗଲୁ କି ଏକ୍ଜାମ କୁ ମାନେ ଏକ୍ଜାମ ହଲ କୁ?
ଏକ୍ଜାମ ହଲକୁୁ ଯିବା ଆଗରୁ ମୁଁ ତାକୁ ଦେଖଥିଲି ବାଟରେ ଯେତେବେଳେ ମୁଁ ଯାଉଥିଲି ସେତେବେଳେ ତାକୁ ଦେଖିଥିଲି ସାଇକେଲ ନେଇ ଯାଉଥିଲା।
ଆଛା ଓହୋ ଆଉ? ଆଉ କଣ କହ?
ତୁ ଏବେ କୋଉଠି ବାହାରେ ନା କଣ?
ହଁ ପା ବାହାରେ ଛିଡ଼ା ହେଇଛି।
ଅଟୋ ସାଉଣ୍ଡ ଆସୁଛି।
ହଁ ବା ଆରେ ମୁଁ କଣ ଅଟୋ କୁ କହିବି ତୁ ଆସେନା ବୋଲି ତୁ ରହିଯା ସିଆଡେ। ମୁଁ କଥା ହେଇସାରିଲା ପରେ ଯିବୁ ହଉ। ଦଶ ମିନିଟ ହେଇଗଲା ମୁଁ ପରେ ଆଉ ଥରେ କଲ କରିବି ଆଉ। ରଖୁଛି ହଁ ହଁ ରଖୁଛି।
ହଉ।